ଆଜ୍ଞା
ହଁ ନମସ୍କାର
ଅଛନ୍ତି
କଣ କହିଲେ
ସାର୍ ଭଲ ଅଛନ୍ତି ଆପଣ
ହଁ ହଁ ବହୁତ ଭଲ ଅଛି
ସାର୍ ମୁଁ ଆଜି ଗୋଟେ କଥାଟେ ଭାବୁଥିଲି ଆପଣଙ୍କ ସହ ସେୟାର କରିଥାନ୍ତି ଆପଣଙ୍କର ମନେ ଅଛି ଆମେ ଯେତେବେଳେ ଯଉ ପ୍ଲସ୍ ଟୁ ଟାଇମ ରେ ଯୋଉଁ ପଢ଼ୁଥିଲେ ଉତ୍କଳ ଗୁରୁକୁଲ ମିନ୍ସ ପିୟୁଷ ପାଠଶାଳା ତ ସେଇଠି ଆମର ଯେଉଁ ଚିଲଡ୍ରେନ୍ସ ଡେ ସେଲିବ୍ରେସନ୍ ହେଇଥିଲା ଆପଣଙ୍କ ମନେ ଅଛି ମାନେ ଗୋଟେ ଝିଅଟାକୁ ସର୍ବଗୁଣ ସମ୍ପୂର୍ଣ ର ପୁରସ୍କାର ଟା ଦିଆ ହେଇଥିଲା
ହଁ ହଁ ମନ ଅଛି ମନ ଅଛି
ଆପଣଙ୍କ ସେତିକି ଯୋଗ୍ୟ ହେଇପାରିଲାନି ଆପଣଙ୍କୁ ମିଲାନି
କଣ କରିବା ସେ ସାରଙ୍କର ପ୍ରିୟ ଶିଷ୍ୟ ଥିଲେ
ଶିଷ ଶିଷ୍ୟା ଶିଶ୍ୟା ଶିଷ୍ୟା ଆପଣ ଜେଣ୍ଡର ବି ଚେଞ୍ଜ କରିଦଉଛନ୍ତି
ହଁ ହଁ ସରୀ ସରୀ ଏତେ ଦିନ ହେଲାଣି ଟ୍ୟୁସନ ଛାଡ଼ ଏହାର ଆଉ କଣ ମନ ହୁଏ
ଆପଣ ବି ଦେଖିଛନ୍ତି ନା ସାର୍ ଯୋଉ କ୍ଲାସ ରେ ପଢ଼େଇଥିଲା ବେଳକୁ ଗୋଟେ ଗୀତଟା ଗାଉଥିଲେ
ହଁ ମ୍ବା
ଏ ଯୋଉ ମନେ ଅଛିଠି ଯୋଉ ବାଳିକା ବଧୁର
ହଁ ତାପରେ ଯୋଉଛା ନାଇଁ ସତର କଥାଟା କିନ୍ତୁ କୁ ସାର୍ ମୋ ବୟସ ଟା ବହୁତ ବଢିଆ ପିଙ୍କିନିକି ରେ ଯୋଉଁ ଗୀତ ଟା ଗାଇଥିଲଥିଲେ
ନା ନା ନା ନା ମନେ ଅଛି ଆମର ଯୋଉ ଦୀପାବଳି ଯୋଉ ର ଯୋଉ ଦଶହରା ଟାଇମ ବେଳକୁ ଯୋଉ ତମେ ମେ ବି ଆସୁନଥିଲ କୋଚିଂ ତ ଅ ଗୀତା ମୁଁ ଅର୍ଚିତା ଯୋଉ ଅର୍ଚ୍ଚନା ଶିବାନୀ ଆମେ ଏତିକି ଥିଲୁ ତୁ ବି ଥିଲୁ ବୋଧେ
ଦଶହରା ଟାଇମ୍ ରେ
ହଁ।।
ଦଶହରା ଟାଇମ୍ ରେ ତୁ ଥିଲୁ
ସାର୍ ପୁରା ଅଚନା ଦେଖି ପୁରା ଗୀତ ଗାଇଲେ ପୁରା ଗୁଣ ଗୁଣ ହେଇକି କି ପୁରା ବାଳିକା ବୋଧୁ ଗୀତଟେ ଆଉ
ହଁ ହଁ ହଁ ହଁ।।
ହଁ ମତେ ସେ ମୁଁ ସେବୁଠୁ ମତେ କିନ୍ତୁ ଅଚନା କହିଲେ ଥିଲା କି ଇଏ କଥାଟି ମୋତେ ତୁମେ କେହି ଜାଣିନଥିଲ ବଟ ମୁଁ ଜାଣିଥିଲି ଅର୍ଚନା ବିଷୟରେ ମୁଁ କେମିତି କାହାକୁ ପବିଲିସି ବସହି ମଝିରେ ଦେଖୁଥିଲୁ ନାଁ ମୁଁ ଅର୍ଚନା କୁ ମ୍ୟାମ ଡାକୁଥିଲି ମୋତେ କହିଲା ଯୋଉଁ ଲିମିଟେଡ଼ ରହ ବୋଲି ଓଭର ଟା ହବା ଭଲ ନୁହଁ ହାଲୋ ହାଲୋ ହାଲୋ।। ହ୍ୟାଲୋ।। ହ୍ୟାଲୋ ହ୍ୟାଲୋ।। ହ୍ୟାଲୋ ହ୍ୟାଲୋ ହ୍ୟାଲୋ।। ହ୍ୟାଲୋ।।
ହୁଁ।।
କଣ କଟିଯାଇଥିଲା ଭୟସେ
ନାଇଁ ଭୟସ କଟି ଯାଇନଥିଲା ଏଇ ଗାଡିରେ ଆଉଥିଲ ତ ଟିକେ ରହିଗଲି ଆଉ
ଆରେ ତୁ ରହିବୁନୁ
ନାଇଁ ମୁଁ କଣ ରହୁଛିି ନା କଣ କହୁନୁ
ଆରେ ଯେଉଁ କୃଷ୍ଣ ସାର ନାହିଁ ବେ ପିୟୁ ସାଙ୍ଗ କଥା କହୁଥିଲି।।
କାହାନ୍ତି କାଇଁ ମୁଁ ଜାଣିନି ତ।।
ଆରେ ତୁ ମେ ବି ସେ ଦିନ କୋଚିଂ ଆସିନଥିଲୁ ଦଶ ଟାଇମିଂ ରେ କମ ହେଇଥିଲା ତ ସାର୍ ପୁରା ଅର୍ଚ୍ଚନାକୁ ଦେଖିକି ପୁରା ଗୀତ ଗାଇଲେ ବାଳିକା ବୋଧ ଗୀତଟା ଆଉ
ଓହୋ ନାଇଁ ସେ ଆର ସାର ଯେ ସେତ କଣ ଗାଉନଥିଲେ କାଇଁ ଛାଡି ଚାଲିଗଲୁ ଯୋଉ ମୋନାଲିଶା ଗୀତ।।
ଆରେ ନାଁ ତୁ ଗୀତ ଗା ନା ହେଲା, ହଁ ମୋର ଆଜି ଟିକେ ମନ ପଡିଲ ତ ସେ କଥ କଥାଟା ଆରେ କାଦିର ଭଉଣୀ କଣ ମ୍ୟାରେଜ କରୁଛି ଯୋଉ କଣ ତ କର୍ଣ୍ଣାଟକ
ସୁହା ନା ଦିଦି
ଆ ମ୍ୟାରେଜ୍ କରୁଛନ୍ତି ନା,
ମୁଁ ଜାଣିନି ସେଟା କଣ ବଡେ ସେଲିବ୍ରେସନ କଣ
ଆବେ ସେଟା ବ୍ରାଇଡଟୁ ବି ଲେଖାହେଇଥିଲା ବେ, ସେଇଟା ବ୍ରାଇଡ ଟୁ ବି
ନାଇଁ ନାଇଁ ତ ସାନ ଭଉଣୀର ବର୍ଡେଲିବ୍ରେସନ କଣ ଗୋଟେ ଛାଡୁଥିଲା,
ଆ ଯୋଉ ସ୍ଟାଟସ ଦେଇନଥିଲା କି ସେ ବ୍ରାଇ ଟୁବି ଲେଖାହେଇଥିଲା ମୁଁ ଦେଖିଛି କେକ କାଟିକି ଯୋଉ ଖୁଆଉଥିଲେ ତ,
ଓହୋ ତା ଦିଦି ର କି ତାର ସେଇଟା କିଏ କହିବ ସେ କଥା,
ଆରେ ବ୍ରାଇଡ ଟୁ ବା ଲେଖା ହେଇଥିଲା ସେ କେକ୍ କାଟୁଥିଲେ, ହଁ ଆଉ ରଜ ପାଇଁ କଣ ପ୍ଲାନିଂ କାଲି କଣ ଣ କରିିବ-
କାଲି ବା ଗାଁକୁ ଯ ଯିବାର ଅଛି ଗାଁରେ ଆମର ସେପଟେ ଗୋଟେ ପୋଗ୍ରାମ ଚାଲିଛି ରଜ ମହୋତ୍ସବ ବୋଲି
କୋଉଠି ଜଗତସିଂହପୁର ତ,
ସେପଟେ କିନ୍ତୁ ଗୋଟେ ବଢିଆ ଜିନିଷ କିନ୍ତୁ କରିଛନ୍ତି ମାନେ ସ୍ପେଶାଲ ଟିକେଟ୍ କରିଦେଇଛନ୍ତି ମାନେ ଯୋଉ ମାନ ମନ୍ତ୍ରୀ ପୋଗ୍ରାମ ଅଛି ମାଝି ବାବୁ ବି ଆସିପାରନ୍ତି,
ନାଇଁ ଯେ ମୋ ପିଇସ୍ ନାନୀ ବି କହୁଥିଲେ ତ,
ଆସି ପାରନ୍ତି ଗୋଟେ ଫ ଫଳକୁ ବି ଗୋଟେ କଟା ହବ ନା ସେପଟେ ଗୋଟେ କ୍ଲବ ରୁ ଆମର ତିଆରି ହେଇଛି ତ ମୁଖ୍ୟମନ୍ତ୍ରୀ ଆସିପାରନ୍ତି ସେପଟେ,
ସେଥିପାଇଁ ମୋ ପିଇସୀ ବି ଡାକୁଥିଲେ ତ ମୁଁ ମେ ବି ଯାଇପାରି ବି କନଫର୍ମ ନାଇଁ ମୁଁ ମେ ବି ଯାଇପାରିବି ସିଆଡେ, ଜଗତସିଂହପୁର ବା କ କୋଶଳା ଜାଣିଛୁ କୋଶଳା ନା କଣ ତା ନା ଟା
କୁଶଳା ପାଖାପାଖି ଜାଗା କହିଥିଲେ ମୁଁ ଜାଣିନିଅନ୍ତି,
ହଁ କୋଶଳା କୋଶଳା ବା
ମୁଁ ଏତେ ମାର୍କ କରିନି ସେ ଯାଗା
ସେ ଡିଷ୍ଟ୍ରିକ୍ଟ ଜଗତସିଂହପୁରରେ ଯାଉଛନ୍ତି। କିନ୍ତୁ
ଓହୋ ସେ କେତେ ଜାଗା ହେଲା ଆ ସବୁ ଜାଗା ଆ
ଆରେ ଜାଣିଛୁ କଣ କହୁଥିଲୁ କହିଲୁ ଯୋଉ ଆମର ସୋମୁ ସାର ଯୋଉ ଆମକୁ ମ୍ୟାଥ ପଢଉଥିଲେ ତ ଯୋଉ ଆମ ମାନେ ସାର୍ ଙ୍କର କଲେଜ ଗୋଟେ ଷ୍ଟୁଡେଣ୍ଟ ସେ ଝିଅଟା ରାଜଧାନୀ ଇଞ୍ଜିନିୟରିଂ କଲେଜରେ ଯୋଉ ସ୍କୁଲରେ ପଢୁଥିଲା।
ହୁଁ
ସେ ଝିଅଟା ଆମ କଲେଜରେ ପଢ଼ୁଛି ଆମ ମ୍ୟାଥ୍ ଡିପାର୍ଟମେଣ୍ଟରେ ତ ଦିନେ କଣ ଗୋଟେ କଥା ପଡ଼ିଲା କି ସେ କହିଲା କି ଆମର ଗୋଟେ ସୋମୁ ମାନେ ସାର୍ ଙ୍କୁ ମାନେ ସୋମୁ ସାର୍ ଙ୍କ ପୁରା ନାଁ ଟା କହିଲେ ନାଁଟା କହିଲେ ମୁଁ କହିଲି ଇଏ କଣ ଏଡେ ବଡ ନାଁଟା କହିଲେଣି ମୁଁ କହିଲି ଆମ ମ୍ୟାଥ ସାର ଏମିତି ଷ୍ଟ୍ରିଟ୍ ଥିଲେ ମୁଁ କହିଲି ତମ ସାରଙ୍କ ନା କଣ ମୁଁ ପୁରା ଆମ ସାରଙ୍କ କଥା କହିଲା ବେଳକୁ ସିଏ କହୁଛି ଆରେ ଇଏ ଆମ ସାରଙ୍କ ନାଁ ମୁଁ କହିଲି ହଁ ବା ଇଏ ନମସ୍କାର ତାପରେ ସିଏ ସେଇଠୁ ସାଙ୍ଗେ ସାଙ୍ଗେ ସୋମୁ ସାର୍ ଙ୍କ ନମ୍ବର ନେଲା। ନମ୍ବର ନେଇକିି ତା ସାଙ୍ଗ ମାନେ ସେଇଠି ସାଙ୍ଗେ ସାଙ୍ଗେ କଲେଜରେ ଫୋନ କଲେ ଆଉ ସାର୍ ମୁଁ କହିଲି ସାର୍ ଆପଣ ଲୋଭାକୁ ଜାଣିଛନ୍ତି ସାର କହୁଛନ୍ତି ହଁ ମୁଁ ଜାଣିଛି ମତେ ଲାଷ୍ଟ କୁ ଦୁନିଆ ସୋଧିଲା ଜାଣିଛୁ ନା ପ୍ଲସ୍ ଟୁରେ ରେଜଲ୍ଟ ବାହାରିଲା ମୁଁ ମୁଁ କାହାକୁ କହିନଥିଲି ରେଜଲ୍ଟ ମୁଁ
ଭାଇ ସାର୍ ସାର୍ ମତେ କେଯାଇ ଥର ଫୋନ କରୁଛ ନ୍ତି ଖାଲି ଭାଇ ମୁଁ ଉଠେଇନି ମାନେ ମାର୍କ ପଚାରିଆକୁ ବହୁତ ଥର ପାଖାପାଖି ସାତ ରୁ ଆଠ ଥର ଲଗାତାର କଲ୍ କରୁ ଛନ୍ତି ମତେ କଣ ଗୋଟେ କଣ ଇମ୍ପୋ କଣ ୟୁ ସେ ମତେ ସେଇଟା ପସନ୍ଦ ନୁହଁ
ହଁ
ଆଡେ ହେ ଲଗାତାର କଲ୍ କରିସାରଛ ଲଗାତାର ମୁଁ କହିଲି କାଳେ ଗୋଟେ କଣ କହିବେ ବୋଧେ ଆଉ।
ମା ତମା
କୁହନି କୁହନି କିନ୍ତୁ ଇଏ ଯୋଉ ଆମର କିନ୍ତୁ କୃଷ୍ଣ ସାର୍ ଙ୍କ କଥା କାଲି ମନ ପଡ଼ିଗଲା ଆରେ ମୁଁ ଆଜି ଯାଉଥିଲି ସେପଟେ ଦହିବରା ଖାଉଥିଲି ସେପଟେ ସାର୍ ଆଇଲେ ଦେଖିଲେ ମୁଁ କହିଲି ସାର୍ ନମସ୍କାର। ନା ହଁ। କହିଲେ ସେଇ ମୁଁ ଆଚାର୍ଯ୍ୟ ଷ୍ଟଡି ପଏଣ୍ଟ ଆଡ଼େ ଯାଇଥିଲି।
କୋଉ ସାର୍ କହିଲୁ?
ବିଶ୍ୱ ସାର୍।
ଆରେ ବିଶ୍ୱ ସାର୍ ବା ମ୍ୟାରେଜ କରିସାରିଲେଣି ଜାଣିଚୁ?
ତାଙ୍କର ମ୍ୟାରେଜ୍ ସରିଗଲାଣି ମୁଁ ଜାଣିନି।
ମତେ ମ୍ୟାରେଜ ସିଏ ମାନେ ଅଛନ୍ତି ମ୍ୟାନେଜମେଣ୍ଟରେ ବଟ୍ ସାର ବି ତ ଜାଣିଛନ୍ତି ନା ତ ଦେବାଶି ସାର୍ କହିଲି କି ବିଶୁ ସାରଙ୍କ ମ୍ୟାରେଜ ଯୋଉ ଷ୍ଟାଟସ୍ ପକେଇଥିଲେ ମୁଁ ଦେଖିଥିଲି। ମୁଁ ଦେଖିଥିଲି ତ ମୁଁ। ସେ କଥା କହିଲି ମୁଁ ତାପରେ ସାରଙ୍କୁ ମେସେଜ କଲି। ସାରଙ୍କୁ ମୋତେ କହିଥିଲେ ନା ମୁଁ ମୋ ମ୍ୟାରେଜ ଡାକିବେ ବୋଲି ସିଓର ମୁଁ କହିଲି ସାର୍ ଆଣ କହିଥିଲେ ଆପଣଙ୍କ ମ୍ୟାରେଜରେ ଡାକିବେ ବୋଲି। ତାହେଲେ ତାଙ୍କ ଇଚ୍ଛା। ମୁଁ ମେସେଜ କରିଦେଇଛି ସାର୍ ଆପଣ କହିଥିଲେ ମ୍ୟାରେଜ ଡାକିଲେନି ଆପଣ ଠକି ଦେଲେ। କହିଲାକୁ ମତେ ତାପରେ। କହୁଛନ୍ତି ଡେଟ ଗୋଟେ କହିଦେଲେ ଏଇ ଜାଗାରେ ଅଛି ଆଉ କହିଦେଲେ ରିସେପ ସଜେ ମୁଁ ଆଉ ତ କହିପାରିନଥାନ୍ତି ରିସେପସନ ଟା ଅଛି ତୁ ଆଜି ରାତିରେ ପଳେଇ ଆସିବୁ ମୁଁ କହିଲି ସାର୍ ମୁଁ ଯାଇପାରିବିନି।
ହଁ ବାଟେ ନିଜ ଆଡୁ ଗୋଟେ କହିବ ଗୋଟେ କହନ୍ତି ସାର୍। ତାଙ୍କ ଆଡୁ କହିବା କଥା ଗୋଟେ।
ମୁଁ ତାପରେ ମତେ କହିଲେ କି ଏକଲା ଆସ ପାରିବୁ ନା ପଠେଇବି କହାକୁ ମୁଁ। କିଲି ଆପଣ ପଠା ଦରକାର ନାହିଁ ମାମଁ ଘରେ ପଳେଇ ଆସ ମୋ ଘରେ ମଜାକରେ ଏମିତି କହିଲି ଆପଣଙ୍କୁ ଆଉ।
ହ ହଁ ମୁଁ ଜାଣିନି ଏତେ କଥା ପିୟୁଷ ସାର୍ ବି ତ ସେଠିକେ ପଚାରିଲନି କି ନାଇଁ ଆମ କହଉ ଆରା। ଆସିବ ନା ଆସିବା ନାହିଁ ଏଟା।
ମାଷ୍ଟର ମାଷ୍ଟର ଦେଖୁଛି ରାସ୍ତାରେ ଚିହ୍ନି ପାରୁନି ନ ଚିହ୍ନିଲା ଭଳିଆ ମାଷ୍ଟର ପଳଉଛି। ପଳଉଛି
ସେ କହନି କହନି ଏ ଅଷ୍ଟମ କ୍ଲାସ ନା ଆମେ। ପଢିଲୁ ତମେ। ଟିଉସନ୍ ନାଁ ଚେ୍ଜଲ ଟିସନ ଯା ସବୁ। ପ୍ରୋଗ୍ରାମ ହେଲା କି ମାନେ ଯେ ଯାହା ଫଙ୍କସନ ମଙ୍କସନ ହେଲା। କହନ୍ତିନି ଟିକେ ବି କୁହନ୍ତି ନିଁ ଆମ ପୂର୍ବ ବ୍ୟାଚ ମୋର ମନେ ଅଛି। ତାଙ୍କୁ ଡାକୁଥିଲେ ଆମକୁ ଟିକେ ପଚାରି ବି ନାହାନ୍ତି।
ପୂର୍ବ ବ୍ୟାଚ କାହାକୁ ପଚାରୁଛନ୍ତି ଯୋଉ। ଆଙ୍କ ତ ଯୋଉ କୁହୁଛୁ ଏବେ ଏବେ।
ଏ ନା ନା ନା ଆମ ପୂର୍ବ ବ୍ୟାଚ ମାନେ ଆମ ଯୋଉ ସିନିୟର ମାନେ ହଁ ଆଉ କଣ ନା ଆରେ ସେଦିନ ଯୋଉ ଆମର। ଯୋଉ ଯୋଉ ଗଣେଶ ପୂଜା ହେଲା ସରସ୍ଵତ ପୂଜା ହେଲା କି ଯୋଉ ଆନୁଆଲ ଫଙ୍କସନ ହେଲା ଏ ସବୁ ସେମାନଙ୍କୁ ଡାକନ୍ତି ପ୍ରାୟତଃ ମୁଁ ଦେଖିଛି।
ଆରେ ନା ଡାକି ନଥି ଥିଲେ ମୁଁ ଜାଣିଛି ନା ପଛରେ ଧୀର ଭାଇଙ୍କ ଠୁ ବୁଝିଛି। କହିଲେ କି ଆମେ ପୁରା ମାନେ। କଣ କହିଲୁ ଲେସଡାଙ୍କ ଭଳିଆ କି ଯାଉଥିଲୁ କିନ୍ତୁ ସେ ଡାକୁ ନଥିଲେ। ମାନେ ସାର୍ ଦେଖିଲେ ତ ଚିହ୍ନି ପାରିବେନି ଆଉ ନଚିନିଲା ଭଳିଆ ରହୁଛନ୍ତି ଆଉ।
ସେ ପା ନୂଆ ସ୍ଟୁଡେଣ୍ଟ ଆସିଲା ପରେ ମାନେ ପୁରୁଣା ଘ ସବୁ ଯାଗା ବୁଲିଗଲେ।
ଭାଇ ମାଷ୍ଟର କାମ କରିବନି। ମା ଭଲ ରେ ଟେକିବ। ମା
ଆଉ କଣ ତାଙ୍କର ଏପଟେ ଯୋଉ ଆଚାର୍ଯ୍ୟ ମାନେ ସେ ଜଷ୍ଟ ସେ ଜଷ୍ଟ ଷ୍ଟଡି ପଏଣ୍ଟ ସେପଟେ ଯୋଉ ଗୋଟେ ନୂଆ ଖୋଲିଲେ ଫାଷ୍ଟ ଷ୍ଟୁଡେଣ୍ଟ ଆମେ ଭ ସେଠ ମାନେ ତାଙ୍କ ଯୋଉ ଇଏର। ଭାଇ ତମେ ନୂଆ କରି ଖୋଲିଲ। ତମକୁ ଭରସା କରି ଆମ ଣ କିଛି ଜଟ ଆମ ପାଇଁ ଅଭାବ ଥିଲା। ତମକୁ କଥାରେ ଆମେ କାଇଁ ପଡିଲୁ।
ଆ ଆମେ ଯାଇକି ବି ଆମକୁ କୋଉ ଲାଭ। ମାଷ୍ଟର ଜାଣିଛୁ ନା ମତେ ଫୋନ କଲା। ମୋ ମାମା କହିଲା ଆପଣ ତ ଭଲ ପଢୋଉଥିଲା ପଇସା ଖାଇଲାଉ। ଆଉ ମାଷ୍ଟର ତା ପରଠୁ ଏକରେ ମୁଁ ମାଷ୍ଟର ପାଇଁ ମାଷ୍ଟର ବଡେ ରେ ଉଇସି କରିଥିଲି। ମାଷ୍ଟର ଅ ଅ ଥାଇଙ୍କୁ ଖାଲି କହିିଦେଥିଲା ତୁ ଦେଖଛୁ ମୁଁ ଗ୍ରୁପରେ ମେସେଜ୍
ହଁ ସିଏ ଆଉ କଣ ସିଏ ତୁ ଖାଲି ମେସେଜ କ ସେମିତି କହିବ ନା କଣ ସମସ୍ତଙ୍କୁ ନା କଣ ଛାଡେ ଛାଡେ।
ସେଇ ଭଳିଆ ଆଉ। ଭାଇ ସବୁଠୁ ମୁଁ କହିବି ବେଷ୍ଟ ଭାଇ ଆମେ ସିନା କୃଷ୍ଣ ସାଙ୍କୁ ମୁଁ ତ କୃଷ୍ଣ ପୁରା ଫାଷ୍ଟ ସ
ଆରେ ମୁଁ ମୁଁ କହୁଛି ମୁଁ ଯଦି ମୁଁ ଆର୍ଟସ୍ ନେଇଥାନ୍ତି। ହେଲା ମୁଁ ଆ କହୁଥିଲି ଜମା ପଢିନଥାନ୍ତି ସତ କଥା। ତାପରେ ପଡିଆରେ ମେନ ବଡିଆ ର ମେନ ରିଜନ କଣ ଜାଣିଚୁ। ମେନ୍ ରେ ମୁଁ ଟିଉସନ ଛାଡିବା ଛାଡିବା ଉପରେ ହେଲି। ମୁଁ କୁଣୁବଦ ପଳେଇଲି ଏସ ଏସ୍ ସି।
ହଁ।
ପଳେଇଲି ତ ଇଏ କଣ କଲେ ସାଙ୍ଗେ ସାଙ୍ଗେ ଆମ ଦୋକାନ ପଳେଇ ଆସିଛନ୍ତି କଣ ପାଇଁ ଫୁଲ ପାଇଁ ନା କୋଉ ସକାଶେ। ପୁଅ କଣ ତିନିି ଦିନ ହେଲା ଆସୁନି। ନା ନାଇଁ ସିଏ ଅଲଗା ଟିଉସନ ଦେଖୁଛି। ନା ଆମ ପାଠପଢାରେ କିଛି ଖରାପ ହେଇଛି। ଆମ ଏତେ ଦିନ ପଢେଇଲୁ ଇଏ କଲୁ ସିଏ କଲୁ ଟୋଟାଲ ମାନେ ଇମୋସନାଲ ବ୍ଲାକମେଲ୍ ଟୋଟାଲ ସବୁ ଜାଗ ଗାଇଗଲେ। ବାପା କହିଲେ ହଦେ ଛାଡ ଛାଡ ଛାଡ ତୁ ଯା ନହେଲେ ପୁଣି ଦୋକାନକୁ ଆସିବ।
ସିଏ ସେଇ କଥା ନମ୍ବେ ମୁଁ ଟୋଟା ଟୋଟାଲେ ତ ଯାଇନଥାନ୍ତି। ମୁଁ ଲାଷ୍ଟ ମୁମେଣ୍ଟ୍ କୁ ବାହା କି ନାଇଁ ମୁଁ ପଳେଇଛି ମୁଁ ଭୁଲ କଲି ମଇଶା ବି ଯାଉଥିଲି। ଠିକ୍ ଅଛି ନହେଲେ ପାଢି ଯାଉଥିଲି ପାଢି ଯାଇଥାନ୍ତି କଣ ହେଇଥାନ୍ତା ଠିକ୍ ଥିଲା। ମୁଁ ବେକାର ଟାରେ ମାଷ୍ଟରକୁ ଉଠ ଟ୍ରସ୍ କରିକି ବା କୋଚିରେ ନି ନିଜେ ଖରାପ କରିଦେଲି।
ଆଉ କଣ ଆରେ ମୁଁ ତ କହୁଛି ତାପରେ ସେଇ ତ କଥା ତାପରେ ମ୍ୟାାମ ବି ଦେଖେ ତୁ ଆସିନଥିଲୁ ସେଦିନ ସାଇ ମ୍ୟାମ କଣ କହୁଥିଲେ କହିଲୁ କହିଲେ ଏମିତିଆ ଟ୍ୟୁସନ ତମକୁ ମିଳିବନି ଏକରେ ପିଲା କମ ଏତେ ଫାସିଲିଟି ମିଳୁଛି ତାପରେ ଅଲ୍ ସବଜେକ୍ଟ ପଢାହଉଛି। ତ ଏମିତି ଟଟିୁସନ ତ ଥିଲୁ ନା ହେଲା ହଁ ବା କହିବା ଏମିତି ସୁଯୋଗ ତମକୁ କେ ମିଳିବ ନା ଆଉ ତାଙ୍କ କଥାରେ ଗୋଟେ ଭରସା ପାଇଲା ନା ସତ କଥା କାରଣ ଯୁଆଡେ ଯିବୁ ସେଠି ପିଲା ଭର୍ତିଥିବେ କଂଜେ ଲାଗିବ ତମ ଉପରେ ଏତେ ଟିଚର ଧ୍ୟାନ ଦେବେନି ଦେଖିଲ ବେଳକୁ ଏଠି ବି କୋଉ ମାନେ ଦି ତିନିଟା ଟିଚର ହଁ ଭଲ ପଢୁଥିଲେ। ଇଏ କାହିଁ ଆଙ୍କର କାହିଁ ପାଠ ପଢା ମୁଁ ଦେଖିପାରିଲିନି ଆସିବେ ଖାତା ଦେଖି ଲେଖିଦେଇ ପଳେଇବି ୟାକୁ ପାଠ କହୁଛନ୍ତି।
ଏବେ ମ୍ୟାଥ କଣ ପଢୁଥିଲେ କହିଲୁ ହଉ ର ଖୁଜି।
ଆଛା ହଉ ତାହେଲେ ହଉ।
ସେ ଆଜନ
ହମ୍ଁ।